ହ ହ୍ୟାଲୋ।
ହଁ କଣ କରୁଥୁଲୁ ଝିଅ?
ଏଇ ପୁଅଟାର ପାଠ ଥିଲା ତ ପ ଉଠିକି ଲେଖ ବୋଲି ଯେ ପ କୁଁ ହୋଉଛି।
ହଁ ହଁ ଛୁଆ ସେ ନିଦରୁ ଉଠିଲେ ତ ସେମିତି ହେବେ ଆଉ।
ସେ ଯୋଉ ପହର ଦିନ ଦେଇଥିଲେ ପାଠ କାଲି ସାର୍ ଆକ୍ଚୁଆଲି ତାଙ୍କର ଛୁଟି ଥିଲା। ତାଙ୍କର କଣ ବାହାଘରିଆ ଯାଇଥିଲେ। ମୁଁ ବି ଇଆଡେ ପଳେଇଲି ଯେ ସେ ତାର ପାଠ ବେଶୀ ଟିକେ ଦେଇଛନ୍ତି ନା ମୁଁ କହିଲି ଅଧା ତୁ କରିଦେ ଆଉ ସେ ଅଧା କହିଦେବି ପଛିକା ଆଉ ସବୁତିକ ନକଲେ ସାର୍ କହିବନି ରା ରେ ତୁ କଣ କରୁଥିଲୁ ଏ ଦିନ ଯେ କିଛି କରିପାରିଲୁନି। ହେଇଥିପାଇଁ ମୁଁ କହିଲି ଉଠିକି ତୁ ଅଳ୍ପ କରିଦେ ଆଉ ଅଳ୍ପ ହୋଉ ପଛେ ମ୍ୟାନେଜ ହେଇଯିବ ହେଥିରେ।
ହୁଁ ଘରୁ କେତେ ବାଟ ସ୍କୁଲ ଟା?
ଏଇଠୁ ଯାହାହେଲେ ବି ତିନି ଚାରି କିଲୋମିଟର ହବ।
ଉଁ ଗାଡି ଆସୁଚି ଘର ପାଖକୁ ନବାକୁ?
ହଁ ସ୍କୁଲ ଗାଡ଼ି ନୁହେଁତ ପ ପର୍ସନାଲ ଗାଡ଼ି କରାହୋଉଚି ଉଁ ସବୁ ଛୁଆଙ୍କୁ ସ୍କୁଲ ଗାଡ଼ି ନିଏମତି
ଆଁ ହଁ ପର୍ସନାଲ ଗାଡିିରେ ଛୁଆ ଯାଉଚନ୍ତି।
ହଁ ତାଙ୍କ ମାନେ ସ୍କୁଲ ତରଫରୁ ଏମତି କିଛି ଗା ଡି ମତେ କିନ୍ତୁ ମୁଁ ଜାଣିବାରେ ନାହିଁ। ସମସ୍ତେ ନିଜ ନିଜ ପର୍ସନାଲିରେ କରୁଛନ୍ତି।
କରୁଛନ୍ତି ନାଇଁ କି? ହଁ ଭଲ ପଢା ହଉଚି।
ହଁ ପଢା ଭଲ। ଟିକେ ମାନେ ହେତେ ହେ ତେ ବି ଇଏ ନୁହେଁ ଅବଶ୍ୟ ବି ତାଙ୍କର ଏତେ ମାନେ କଣ କହିଲୁ ମାନେ ହେମିତି ନୁହଁ କିପୁରା ଭଲସେ ଷ୍ଟ୍ରଟି ପଢା ହୋଉଚି।
ଓହୋ ଅଁ କେତେ କଣ କେମତି? ତାଙ୍କର କେମିତି ଟିଉସନ ଫି କେତେ ନୋଉଚନ୍ତି କଣ କେମିତି? ଭଲ ନା ଅଧିକ ନଉଚନ୍ତି।
କିଏ ଯୋଉ ତାଙ୍କ ମ୍ୟାଡାମାନେ ନା କଣ?
ଅଁ ନାଇଁ ତାଙ୍କ ସ୍କୁଲ ଯୋଉ ଆଡମିସନ ଯୋଉ ତାଙ୍କର ଫି ସବୁ ବର୍ଷିକିଆ ନା କଣ କେମତି?
ଏକାଥରକେରେ ମାନେ ନେ ଏଇପାଳି ଟିଏ ବଢି ଯାଇଚି ଟ୍ୱଣ୍ଟି ସିକ୍ସ୍। ଥାଉଜେଣ୍ଡ ନା ଟ୍ୱଣ୍ଟିଏଇଟ ଏମତି କଣ ନେଇଚନ୍ ଠିକ ନେଇଚନ୍ତି। ବର୍ଷେ ସାରା ଆଉ ନାହିଁ ଆଉ। ନୁହଁ ଏଇପାଳି ନହେଲେ ଆଗରୁ ଆମେ ଯେତେବେଳେ ଏଗାର ବାର ହଜାର ରେ ହୋଉଥିଲା। ଯେହେତୁ ଏଇଟା ପୁଣି ସମସ୍ତିଙ୍କି ଆଡମିସନ ହେଇପାରୁନି। ସେ ପାଞ୍ଚ କିଲୋମିଟର ଭି ତରେ ଯେତିକି ସେ ଥର୍ମାଲ କମ୍ପାନୀ ତରଫରୁ ସ୍କୁଲ ଟା ନା ହେଟା ଡିଏଭି ଟା। ତ ସେଏ ପାଞ୍ଚ କିଲୋମିଟର ଭିତରେ ଯୋଉ ପଞ୍ଚାୟତ ଅଛି ହେ ପଞ୍ଚାୟତ ଭିତରୁ ସମସ୍ତିଙ୍କି ନବ। ହେମତି ସମସ୍ତେ ଏମିତି ଯଦି ମାନେ କିଏ କୁହାକୁ କୁହା କୁହିରେ ଯଦି କରିବ କରିବ। ନହେଲେ ହେମିତି ନୋଉନାହାନ୍ତି।
ପରିଚିତ ଭିତରେ ଯିଏ ନିହାତି ହେଲା କରଦୋଉଥିବ ଆଉ।
ହଁ ଆମର ଯେତେବେଳେ ହେଲା ଏଇ ଏମେଲେ କୁ କହି କୁହାକି ଟିକେ ଯୋଉ ଇଏ ହୋଉଥିବ। ମାନେ ହେଲାନି ଇଏ ନେଇକି ତ?
ହୁଁ ହୁଁ।
ସେଇଥି ଯୋଗୁ ପୁଣି ଏମେଲେକୁ କହି କୁହାଇକି କରେଇଥିଲେ।
ଦିପୁଅ ଯାଙ୍କ ଯାଉଚନ୍ତି ସେଟିକି।
ହଁ ନାଇଁ ବସ୍ ସାନ ଯାଉଚି ଉଁ ଏଇ ଆଉ ଗୋଟେ ସ୍କୁଲ ଏଜୁକେଟସ୍। ଏଇ ସାନର ଆକ୍ଚୁଏଲି ବୟସ ହେଇନି ତ ସିଏ ହଁ ତାପ୍ ଫ୍ରେସ୍ ସ୍କୁଲ ଟା ବି ତ ଏଲ କେଜି ୟୁ କେଜି ଯାଏଁ ଅଛି। ଦେଇପାଳି ପୁଅର ଏଲ କେଜି ହେଲା, କିନ୍ତୁ ତାର ଆର ବର୍ଷ କୁ ତାର ଠିକ୍ ଅଲ କେଜି ବୟସ ହବ। ତାଙ୍କର ଯୋଉ ବୟସ ଟା ନଉଚନ୍ତି ଏଲ କେଜି ପାଇଁ ହବ। ତ ଏଇ ତାର ବର୍ଷକୁ ତାକୁ ଏଲ ଯଦି ହେଠି ଆଡମିସନ କଲି ତାକୁ ହେଠି ଏଲ କେଜି ପଢେଇଆକୁ ପଡିବ। ଅଧାରୁ ପା ନୋଉନାହାନ୍ତି। ଅଧାରୁ ନେଲେ ବହୁତ ଝିନଝଡ୍ କରୁଚନ୍ତି।
ହଁ ଆଙ୍କ ଷ୍ଟାଣ୍ଡାର୍ଡ କେମିତି କଣ ଟିଉସନ୍ ଯିଏ କରୁଚି ଭଲ ପଢ଼ଉଚନ୍ତି?
ହଁ ଏ ଟିଉସନ ଏବେ ନୁଆ ଜଣେ ସାରେ ଆଗରୁ ଜଣେ ମ୍ୟାମ୍ ଥିଲେ। ଯିଏ କିି ତାଙ୍କ ଅ ଅ ଅ ଝିଅର ବି
ହଁ ନେଇକି ଛାଡିବାକୁ ପଡୁଛି?
ନାଇଁ ଯୋଉ ସାରେ ଆସୁଚନ୍ତି ଘରୁକୁ ଆଉ ଯୋ ଆଉ ଜଣେ ମ୍ୟାଡାମ୍ କରୁଥିଲେ ଆଗରୁ ଯେ ସେ ବି ଘରୁ କୁ ଆସୁଥିଲେ କିନ୍ତୁ ଉଁ ଉଁ ଆଉ ଦି ବର୍ଷ ହେଲା ଆସିଲେନି।
ଉ ହୁଁ ଇଏ ଯିଏ ଘରକୁ ଆସୁଛନ୍ତି କେତେ କଣ କଷ୍ଟ ସିଏ କେତେ ଫିସ୍ ନଉଛନ୍ତି?
ସିଏ ଦି ହଜାର ଟଙ୍କା।
ଖାଲି ପୁଅ ଗୋଟ
ଜଣକା ଦି ହଜାରେ ସେ ହଉଚନ୍ତି ତିନି ହଜାର ତିନି ଜଣ।
ହଁ ହଁ ହଁ ଭଲ ତ ସାଇଟି ଇନ୍କମ ହଁ।
ଆଉ କଣ ସିଏ କାରଣ ତାଙ୍କର ହେଇ ଟିଉସନ ସୋର୍ସ ହି ଚାକିରି ବାକିରି କରିନାହାନ୍ତି।
ଟିଉସନ ରୁ ବି ତାକୁ ଆନ ଟିଉସନ ବ୍ୟାଚ ବାଇ ବ୍ୟାଚ କରିଦଉଥିବେ ଆଉ କଣ।
ହଁ ସେଇ ଟାଇମ ଦଉନାହାନ୍ତି ଟିକେ ଠିକ୍ ରେ ବୋଲି ଏଇ ଟିକେ କୁହା କୁହିରେ ଫୁଣି ପରଦିନ କଣ କା କହୁଚନ୍ତି ତ କରିବେ ସାତଟା ରାତି ସାତଟ ରୁ ନଅଟା। ସାଢେଆଠେ ନଅଟା ପର୍ଯ୍ୟନ୍ତ କରିବେ ଦେଖିଆ କଣ ହଉଚି ନହେଲେ ନାଇଁ ନାଇଁ ଛୁଆ ଶୋଉନାହାନ୍ତି ଦିନରେ ଘଣ୍ଟ ଟାଟେ ଶୋଇ ପଇଲେ ଆଉ ଶୋଇବେନି ଏଗାରଟା ପର୍ଯ୍ୟନ୍ତ ଚେଇଁବେ ଏଇ ଯୋଉ ନହେଲେ ଘଣ୍ଟାଟେ ପଢ଼ଉଚନ୍ତି ଦି ହଜାର ଟଙ୍କା ଲାଖେ ଦଉଚୁ ଘଣ୍ଟାଟେ ପଢ଼େଇଲେ ଆଉ ଉ ଉ ଉ ହବ କି।
ବାଧିବନି କି ହଁ। ଷ୍ଟାଣ୍ଡାର୍ଡ ପୁଅର କେମତିଆ ରହୁଚି ଭଲ ମାର୍କ କେତେ ପରସେଣ୍ଟ ରଖୁଚି?
ତାର ଭଲ ନମ୍ବର ରଖିବ ଟିକେ ତୁଲ ତିଲିଘିଲିଆ ଟି। କୋଶ୍ଚିିନ ଅଧା ପଢ଼ିକି ଲେଖିଦବ। ଆଉ ଅଧାଟି ଛାଡି ଦେଇଥିବ ତାର ହେଇଠି ହଁ ମାନେ ଓଭର କନଫିଡେନ୍ସ।
ଓହୋ ଓହୋ। ଘରେ ଆଉ ଯୋଉ ହୁଁ ଆଉ ଯୋଉ ପୁତୁରା ଝିଆରି ମାନେ କେମିତି ପଢ଼ନ୍ତି ତାଙ୍କ ଭିତରେ ଷ୍ଟାନ ଅଁ ଷ୍ଟାଣ୍ଡାର୍ଡ ସବୁଠୁ ବେଶୀ ଭଲ
ଏମାନଙ୍କ ଭିତରେ ଷ୍ଟାଣ୍ଡାଡେ ଇଏ ଯୋଉ ସବୁଠୁ ବଡ ଝିଅ ଭଲ ପଢ଼ନ୍ତି।
ସେ ଏବେ କଣ ପଢ଼ିଲେଣି?
ସିଏ ସେ କଲେଜ ପଢ଼ିଲେ ଏଇ ବର୍ଷ ତାଙ୍କର ପ୍ଲସ ଟୁ ଫ ସେକେଣ୍ଡ ଇୟର ହେଲା।
କୋଉଠି ପଢ଼ିଲେ ଭୁବନେ
ସେ ହଁ ସିଏ ଭୁବନେଶ୍ଵରରେ ପଢ଼ିଲେ ଭଲ ମାନେ ଏ ଏ ଏ ତାଁ ପଢ଼ନ୍ତି କିନ୍ତୁ ଏଇ ମୋବାଇଲ୍ ଚ କରେ ଆଜିକାଲି ତ ସମସ୍ତେ ଡାଉନ ହେଇ ଯାଉଚନ୍ତି ଆଉ।
ହଉ ଛୁଆଙ୍କର ସେଇଟା ଗୋଟେ ଡିମେରିଟି ଆଉ।
ତାର ଇଆର ବି ଭଲ ଷ୍ଟାଣ୍ଡାର୍ଡ ଅଛି କିନ୍ତୁ ସେଇ ଟିଭି ମୋ ବାଇଲ ଯୁଗୁ ତାର ଡାଉନୁ ଆଶୁ ର। ମାନେ ତିଲିଘିଲିଆ ଜଲ୍ଦି ଲେଖିଦେଲେ ପଳେଇବି ଜଲ୍ଦି ଲେଖିଦେଲେ ଟା
ଛୁଆ ପଢ଼ିଲେ କେତେ ନ ପଢ଼ିଲେ କେତେ ଉଭା ଯେତିକି ପୋତା ହେତିକି।
ପଇସ ନାଇଁ ହାଟ ତ ଠିକ କଥା। କିନ୍ତୁ ନିଜ ପାଇଁ ଦରକାର ନା ହଁ। ମୁଁ ନହେଲେ ଏମିତି ନହେଲେ ଆଉ ଇଏ କଲେ ହୁଅ ନାଇ ସେ ସବୁବେଳେ କହ ଏଇ ସାନ ସବୁବେଳେ କହୁଛି ମୁଁ ଦୋକାନ ରେ ବଡଉ କହୁଛି ମୁଁ ଦୋକାନ ରେ ବସିବି ମୁଁ ଦାନ ଦୋକାନ ବ ସେ ଦୋକାନ ବସିଲ ବି ପାଠ ଦୋକ ନା
ହୁଁ ପାଠନ ବେଳେ ସବୁ ବଣ
ହଁ ତା ହିସାବ କିତା ଆ ପୁଣି ଦରକାର।
ହଁ।
ତାପ ତା ପାପ ଆମେ ଆଥରେ ପୁରା ପୋକ। ସେ ତାଙ୍କର ଅଗଣା ବଗଣା କରିକି ସେ ତାଙ୍କର ବହୁତ ଗଣି ଗୁଣାକି କରିଦେବେ ଏରା କେ ଯ
ହଁ ଆଜିକାଲି ଦୋକାନ କ ଦବାକୁ ହେଲେ ମାନେ ଦରକାର ସେତିକି ସପ ମାଇ ହ ସିଏ ବି ହୋଲସେଲର ତମର ହୋଲସେଲ ଦେଇକି ବସିଛ କଣ ଏମିତି ବିନା ଇଏରେ।
ହୁଁ ନାଇଁ ମାନେ କେତେ ବର୍ଷ କରି କରି ସାଇଟ ରେ ରହି ରହି ଫାଷ୍ଟ ଚତୁର ହେଇ ସେ ଚତୁର ବହୁତ। ସେଇଥିପାଇଁ ତାଙ୍କର ବହୁତ ଭଲ ଇଏ ହଉଛି।
ଓହୋ
ମାଇଣ୍ତି ମାନେ ଚିହ୍ନି ଦେବେ। ମାଇଣ୍ଡ କେମିତିଆ କାହାର କେମିତିଆ କଥା ହେଲେ ଜାଣିଦେବେ ଲୋକ କେମିତିଆ।
ହଁ ତାଙ୍କୁ କେହି ଠକି ଭଣ୍ଡିିଇକି କିଛି ଇଏ କରିପାରିବେନି।
କଥାରୁ ଜଣିଦେବ ବା ଲୋକ ଟା ବୋଧେ ଭଲ କି ଖରାପ
ହଁ ଆଉ ଘରେ ସବୁ ଆଉ ଅନ୍ୟମାନେ କେମତି କଣ ଫ୍ୟାମିଲ ମେମ୍ୱର ସବୁ?
ହଁ ମାନେ ବୁଝିପାରିଲିନି କଣ କହିଲ
କିଏ କିଏ ସବୁ ଫ୍ୟାମିଲି ମେମ୍ବର ସବୁ କେମିତିଆ କଣ କଣ ସବୁ କରୁଛନ୍ତି ଯା ତିନି ଯା ତ ଆଉ ସେମାନେ ସବୁ କେମିତିଆ କଣ?
ଆମେ ତିନି ଯା ଆମେ ଆମ ଭିତରେ ଭଲ ସେ ଯୋଉ ବଡ ଭାଇ ସେ ଆର୍ମିରେ ଥିଲେ ସିଏ ରିଟା ଟ ହେଇକି ଏବେ ତାଙ୍କର ଲା୍ ଆଉ ଲ୍ୟାପଟପ୍ ସେକେଣ୍ଡ ହ୍ୟାଣ୍ଡ ବି ସଜଡା ସଜଡ଼ି କରିକି ବିକ୍ରି କରୁଛନ୍ତି। ତା ସହିତ ପୁଣି ନୂଆ ଲାପଟପ୍ ବି ବିକ୍ରି କରୁଛନ୍ତି ସେ ତାଙ୍କର ଏପଟେ ଗୋଟେ ବିଜନେସ୍ ରେ ଲାଗିଛନ୍ତି ଆଉ ହଁ। ଆଉ ଇଏ ମଝିଆ ସେ ତାଙ୍କର ଟ୍ରକ୍ ତାଙ୍କର ସେ ଅଲଗା ବିଜନେସ୍ ତାଙ୍କର ଟ୍ରକ ଘର ଭଡା ଦେଇକି ତାଙ୍କର ଅଲଗା ବିଜନେସ।
ହଁ।
ତାଙ୍କର ଅଲଗା ବିଜନେସ୍ ଆ ଶାଶୁ ତ ଅ ଶାଶୁ କିଛି ନୁହନ୍ତି ଯୋଉ ଶଶୁର କ୍ଲର୍କ ଥିଲେ। କଲେଜ ର ଏମତି ଆଉ। ହଁ ସିଏ ତାଙ୍କର ପେନସନ ଅଲଗା ତାଙ୍କର ସିଏ ତାଙ୍କର ତାଙ୍କ ଖର୍ଚ କ୍ଷୀର କରନ୍ତି ତାକୁ ପେପର କରନ୍ତି ତାଙ୍କର ବହୁତ ମେଡିସିନ ଡାଇବେଟିସ୍ ଅଛି ନା ତାଙ୍କ ଦି ଜଣ ର ଶାଶୁ ଶଶୁରଙ୍କର ମେଡିସିନ ସି ଏ ତାଙ୍କର ହେତିକ ତାଙ୍କର ଖର୍ଚ୍ଚ କରନ୍ତି। ଆଉ ବ୍ୟବହାର ବାର ହେଲେ ମାନେ ଏମତି ବଡ ହେଲେ ଏମାନେ ତିନି ଜଣ ଭାଗ କରିକି ଦିଅନ୍ତି। ଯଦି ଏମିତି ଛୋଟ କାଟିଆ କାହାର ପର୍ସନାଲ ନିଜ ପର୍ସନାଲରେ ଖର୍ଚ୍ଚ କରିବ। ଆଉ ଛୋଟ କା ଟିଆ ଏମିତି ଛୋଟ କାଟିଆ ଦେଖିକି ଆଉ ଯଦି ଥିବତ ଦେଇଦେବେ ନହେଲେ ନାଇଁ ପୁଣି
ତା ମାନେ ପରିବାର ଟା ଭଲରେ ମ୍ୟାନେଜ ରେ ଚାଲିଛି ନାଇ କି ସେଇଟା ତ ଗୋଟେ ଖୁସି ହଁ ସେଇଟା ଭଲ ନା ବୁଝାମଣା ଭିତରେ ଯଦି ପରିବାର ଚାଲିଥିବ ତାହେଲେ
ମାନେ ତିନି ତିନି ଭାଇଙ୍କ ଭିତରେ ବୁଝାମଣା ବହୁତ ଭଲ ଅଛି।
ହଁ ହଁ ସେତିକି ହେଲେ ତ ଘରଟା ଭଲ ଚାଲିବ ଆଉ ତମେ ବି କ
ଭାଇ ଭାଇ ଭିତରେ କଳି ହୁଅନ୍ତି।
ହଁ।
ହେମିତି ନୁହଁ ଯେ ପୁରା ଅପଡ କଳି ହେବେ, କି ଚଳନୀୟ। ତାଙ୍କର ତାପରେ ପରେ ତାଙ୍କର ଜୋଆକୁ ସେଇଆ ଭାଇ ହେନ୍ ତି ଯୋଉ ଆଜିକାଲି ଇଗୋ କୁ ନେଇକି ପୁରା ଛାଡି ପଡା ହଉଛନ୍ତି। ହେଟା ନୁହେଁ ଇଗୋ ଆସୁନି ତାଙ୍କ ମଝିରେ।
ସେଇଟା ଭଲ ତମ ମାନେ ବି ଠିକ ଅଛ, ତମ ମାନେ ଭଲ ଅଛ। ହଁ ତମେ ଯଦି ତାଙ୍କୁ ଖରାପ ବାଟକୁ ଟାଣିବ ସେ ଖରାପ ବାଟକୁ ଟାଣି ହେବେ।
ହଁ ସେମା ସେମାନେ ସେମାନେ ତାଙ୍କ ତାଙ୍କ ବାଟରେ ପ୍ରକୃତ ରେ ଠିକ ଅଛନ୍ତି ବୋଲି ମାନେ କହିବାକୁ ଗଲେ ସ ସତ କଥା ବି ମଣିଷ ବି ଠିକ୍ ଅଛି। ନହେଲେ ନହେଲେ କାହା ମାଇଣ୍ଡି କେତେବେଳେ କଣ ହବ କିଏ ଜାଣିଚି।
ହେଟା କହିହବନି, ଆଉ ଶାଶୁ ମାଙ୍କ ଦେହ ଶାଶୁରଙ୍ଗ ଜିଉଙ୍କ ଦେହ ଭଲ ଅଛି?
ହଁ ଶାଶୁ ମା ଯାଇଥିଲେ ପୁରୀତ ତାଙ୍କୁଟିକେ ଥଣ୍ଡା ହେଇଯାଇଚି। ସେ ଦେବ ସ୍ନାନ ପୂର୍ଣ୍ଣିମା ଦିନ, ନାଇଁ ସାଙ୍ଗ ସା ଥିରେ ତାଙ୍କ ସାଙ୍ଗସାଥି ବଲେ ତାଙ୍କ ଭୀଣେଇ ଜଣେ ଯାଉଛନ୍ତି, ଆଉ ମାନେ କେତେ ଜଣ ତ ମାନେ ଫାମିଲି ହେଇକି ହଁ। ଛୁଆମାନେ କେହି ନାହାନ୍ତି ସେମାନେ ଖାଲି ନିଜେ ଯେ ଯେ ଲୋକ। କେତେଜଣ ଗାଡି କରିକି ଯାଇଥିଲେ ଆସିକି ଟିକେ ଥଣ୍ଡା ହେଇଯାଇଛି ଆଉ।
ଆଉ ଶାଶୁ ମା ଶ୍ୱଶୁର ଜି ରାଗି ନା ନାଇଁ ଭଲ ସେମିତି?
ନାଇଁ ହେମତି ଆଉ ଭଲ। ରାଗି ଏନ୍ତି ଟିକେ ଟିକେ ଆଉ ମଝିରେ ମଝିରେ ରାଗନ୍ତି ଆଉ।
ଆ ହଉ ହଉ ଆଉ କେତେବେଳେ କଥା ହବାଉ ମୁଁ ଟିକେ ଚା ପିଦିଏ ହଉ ହଉ। ହଉ ରଖୁଛି।
ହୁଁ ହୁଁ।